ହଁ ହଁ ଶୁବୁଚି?
ହଁ ଶୁବୁଚି କୁହ।
ହୁଁ ମୁଁ ସେଇ କଥା କୋହୁଥିଲି ଖରାରେ ଯିବା କଥା କୋହୁଥିଲି।
ହୁଁ।
ଆ ଏ ଖରା ଦିନ ଯାହା ଗରମ ହୋଉଚି। ଲୋକ ଏସିି ତଳେ ବସିକି ବି ଝାଳ ବୋହୁଚି।
ହୁଁ।
ଆଉ ତମେ କଣ ଯିବ କୋହୁନ ବାହାରକୁ ବାହାରିବ। ଆଜି ଫୁଣି ଯୋଉ ଖରା ଦେଖୁଚ। ଦିଇ ଦିନି ହେଲାଣି ଟି ହଁ ପା କାଲି ତ ଯୋଉ ଗରମ ହେଇଥିଲା। ପୁଣି ଆଜି ବି ସେମିତି ଖରା ହେଲାଣି ମାନେ ଆଜି ବି ସେ ଗରମ ହବ କି କଣ।
ହଁ।
ବର୍ଷା ଟିକେ ଥିଲା କୋହୁଥିଲେ କଣତ ମୌସୁମୀ ଆସିବ କୁଆଡେ ଗଲା ସେ ମୌସୁମୀ ପଳେଇଲା ବୋଧେ କେରଳରୁ
କେଜାଣି କେଜାଣି କଣ ହୋଉଚି। ଦିଇ ଦିନି ଯୋଉ ଦି ସେଇପା ମଝିରେ ଯୋଉ ବର୍ଷା ହେଲା ପୁରା ପାଗ ଚେଞ୍ଜ ହେଇଗଲା। ସମସ୍ତଙ୍କୁ ପୁରା ଜର ଥଣ୍ଡା ହେଇଗଲା ଏବେ ଫୁଣି ଯୋଉ ଖରା କୁ ସେଇ ଖରା।
ପାଗ ଚେଞ୍ଜ ହେଲା ମାନେ ଦେହ ଖରାପ ହବ ଆଉ। ତାପରେ ମୁଁ ପୁଅ ଦେହବି ପୁରା ସେଇଭଳିଆ ମାନେ ଥଣ୍ଡା ଦେହ। ତାର ଟି କେ ଯଦି ମାନେ ଏପଟ ସେପଟ ଏପଟ ସେପଟ ହେଇଗଲା। ତାହେଲେ ତାର ଦେହ ଖରାପ ହେଇ ଯିବ। ପୁଣି ପୁଣି ସ୍କୁଲ ଯାଉଚି ସକାଳୁ ଗାଧୋଇକି ପଳୋଉଚି। ଇଏ ଯଦି ଟିକେ ପାଗ ଚେଞ୍ଜ ହେଲା। ତାକୁ ଥଣ୍ଡା ସାଙ୍ଗେ ସାଙ୍ଗେ ଆଜିକାଲି ଛୁଆ ତ ନରମା ଛୁ ଆ ଗୁଡାକ ପୁରା।
ହୁଁ।
ତାଙ୍କର ଟିକେ କଣ ହେଇଗଲା ମାନେ ସାଙ୍ଗେ ସାଙ୍ଗେ ତାଙ୍କ ଦେହ ଖରାପ ମାନେ ଦେହ ଧରି ଦୋଉଚି।
ହୁଁ।
ଆଉ ସେ ଛୁଆଙ୍କୁ ସବୁ କଣ କରିବ? ଆମ ବେଳେ ଛୁ ଆଙ୍କୁ ସବୁ ଯେତେ ଯାହା ପାଣି କାଦୁଅ ଯାହା ହୋଉଥିଲେ କିଛି ହୋଉନଥିଲା। ତାଙ୍କ ଦେହ ସବୁ।
ହୁଁ।
ଏବେକା ଛୁଆଙ୍କୁ ଖାଲି ତମେ ମାନେ କାଚ ଘରେ ବସେଇକି ରଖିବ। ସେଇ ଛୁଆ ସବୁ ସେଇ ଭଳିଆ ହୋଉଚନ୍ତି। କଣ କରୁଚନ୍ତି କହୁନ ବାଲି, ମାଟି ହୋଉଚନ୍ତି, ନା ପାଣି ହୋଉଚନ୍ତି, ନା ନଈ ଫଇ ଯାଉଚନ୍ତି, ନା କଣ ହୋଉଚନ୍ତି? ତଥାପି ତାଙ୍କ ଦେହ କେତେ ଖରାପ?
ହୁଁ।
ଆମ ବେଳେ ସବୁ ଏମିତି ସବୁ ଥିଲା? ନାଇଁ ଆମର ନଈ ନାହିଁ କିନ୍ତୁ ଆମ ଶା ଶୁ ଘର ବାବାରେ ନ କହିବ ଭଲ। ହୁଁ ମୋ ଶାଶୁଘର ପୁରା ବ-ବନ୍ୟା ଅଞ୍ଚଳ। ମାନେ ଚାରି ମାସେ ବର୍ଷା ଦିନ ହଁ ହଁ ବର୍ଷା ଦିନ ଏଇ ଯୋଉ ଚାରି ମାସେ ତମେ ମାନେ ଯାଇ ପାରିବନି ସେ ଗାଁକୁ।
ପ୍ରତିବର୍ଷ ଅକ୍ଟୋବର ମାସରେ ନଈ ବଢ଼ି ହୁଏ ତ?
ହଁ, ହଁ ତାପରେ ଏଇ ତ ଆଉ ଜୁଲାଇ ମାସ ଅଗଷ୍ଟ ମାସରୁ ଷ୍ଟାର୍ଟ ହେଇଯିବ। ତାଙ୍କର ଆଉ ମା ଛ ପ୍ରବଳ, ମାଛ ପ୍ରବଳ ମାନେ ତାଙ୍କର ଏଇ ଯୋଉ ନଈ ପାଣି ଦିନେ ଯିବ ତାଙ୍କ ଏରିଆରେ ଖାଲି ମାନେ ରାସ୍ତା ଯାଙ୍କ ସବୁ ମାସ୍ ମାଛ ଶୁଖେଇଥିବେ। ସେ ଯୋଉ ଗନ୍ଧ ହଉଥୁବ ତୋମେ ପଶି ପାରିବନି ତା ଭିତରେ। ହଁ, ମାଛ ପ୍ରବଳ ମାନେ କୁଇଣ୍ଟାଲ କୁଇଣ୍ଟାଲ ମାଛ ବିକ୍ରି ହୁଏ। ଆଉ କିନ୍ତୁ ତ ଭାରି ଯୋଉ ହଇରାଣ ତ ବର୍ଷାଦିନେ ଆଉ ମାନେ ରାସ ବଜାର ଘାଟ ନାଇଁ ନା ଆଉ ସେଇଥିପାଇଁ ଆସିକି ବାହାରେ ରହିବା କଥା। ଆଉ ନହେଲେ କାଇଁ ବାହାରେ ଜଣେ କହୁନ ପଇସା ଖର୍ଚ୍ଚ କରିକି ରହିବ ଆସିକି?
ହୁଁ, ହୁଁ ନିହାତି ଯଦି ଆମ ଘର ପାଖରେ ସବୁ କିଛି ସୁବିଧା ମିଳିପାରିବ ତାହେଲେ ଆମେ ବାହାରକୁ କଣ ପାଇଁ ଯିବାକୁ ଚାହିଁବା।
ସେ ସେଇଟା ହେଲା କଥା। ଘରେ ସୁବିଧା ନାହିଁ କିଛି ଗାଁରେ। ଆଉ ସେଥିପାଇଁ ଆସି କି ବାହାରେ ରହୁଛୁ। ଆଉ ସେ ଗାଁ ରେ ତ କୋଉଠି ବର୍ଷା ଚାରି ମାସ ହେଲା ନା। ଚାରି ମାସ ବର୍ଷା ଛାଡ। ଏଇ ଖରାଦିନେ ବି ଯୋଉ ବର୍ଷା ହଉଚି। ଯଦି ଜୋର ଟିକେ ବର୍ଷା ହେଇଗଲା ସେ ରାସ୍ତରେ ତୋମେ ଆଉ ଯାଇପାରିବନି। ସେ ରାସ୍ତା ପୁରା କାଦ ରାସ୍ତା ପୁରା କାଦୁଅ ହେଲା କି। ଟାହ ମାନେ ଗାଡି ଯିବନି ତୋମକୁ ଚାଲି ଚାଲି ଯିବାକୁ ପଡିବ ସେ କାଦୁଅରେ ପସିକି ଦି କିଲୋମିଟର।
ହୁଁ।
ହେଲାକି, ହଁ, ଦି କିଲୋମିଟର ତୋମେ ଚାଲି ଚାଲିକି ଯିବ ତୋମେ ଆଉ ସେ ଗୋଡ ଅବସ୍ଥା
ରାସ୍ତାକୁ ପାଣି କେମିତି ଆସେ ନଈରେ ତ ବନ୍ଧ ଥାଏ ନା?
ଏ ନାଇଁ ତାଙ୍କର ନଈରେ ସିନା ବନ୍ଧ ଥାଏ। ଯୋଉ ଉଁ, ଉ, ତାଙ୍କ ରାସ୍ତା ଟା ମେନ୍ ଯୋଉ ରାସ୍ତା ତାଙ୍କ ଗାଁ କୁ ଯିବା ସେଇଟା ହିଁ ହଉଛି ପକ୍କା ନୁହେଁ।
ଆଚ୍ଛା, ଆଚ୍ଛା, ହେଟା କଞ୍ଚା ରାସ୍ତା।
ହଁ, ହଁ, ଏ, ହଁ, ହଁ, ହଁ। ସେଇ ରାସ୍ତା ବର୍ଷା ହବ ମାନେ ସିଏ ପୁରା ଭେଦିକି ପୂରା କାଦୁଅ। ସେ ରାସ୍ତା ସବୁ, ସେଠି ତାକୁ ବି ପକଉନି। ହଁ, ଗାଁ ରାସ୍ତାକୁ ବି ପକ୍କା ରାସ୍ତା ତାଙ୍କର ହେଇନି ଆଜି ଯାଏଁ। ପକ୍କା ହଁ ସେ ରାସ୍ତା ଅଛି। ଆଉ ତାଙ୍କର ଯଦି ବ- ନଈ ପାଣି ହବ ପୋଲ୍ହ ବି ନାଇଁ। ପୋଲ ନାହିଁ ଯଦି ନଈ ପାଣି ଯଦି ହବ, ନଈ ପାଣି ଯଦି ଘେରିକି ରହିଗଲା ତାଙ୍କର ହଉଛି ଦୀପ। ମାନେ ତାଙ୍କ ଗାଁ ମଝି ତାଙ୍କ ଚାରିପଟ ପୂରା ପାଣି। ତୋମେ ଯଦି ଦୂରରୁ ଠିଆ ହେଇକି ଦେଖିବ ତୋମେ କହିବ ଏଠି ବୋଧେ ଗାଁ ଫାଁ ନାହିଁ କି କଣ ଖାଲି ସମୁ୍ଦ୍ର। କିନ୍ତୁ ତା ହଁ ତା ଭିତରୁ ବି ଲୁକ ଥାଆନ୍ତି। ଆଉ ଯେ ଲୋକ ସବୁ ଯେତେବେଳେ ବର୍ଷ ଷା ଯଦି ପାଣି ହେଲା ଆଉ ତ ଚାଲିକି ଯିବା ଆସିବା କରିହବନି ନା ଯେହେତୁ କୁମ୍ଭୀର ଏରିଆ। ଆଉ ପାଣି ବି ପୁରା ବେକେ, ହଁ ପୁରା କୁମ୍ଭ ମ୍ଭୀର ଆ, ଆମ ଓଡିଶାରେ ଜାଣିଥିବ ତ ଯୋଉଠି ବେଶୀ କୁମ୍ଭୀର।
ଆଚ୍ଛା, ଆଚ୍ଛା, ଏ ଭାଇ
ଆଉ ସିଏ ବର୍ଷାଦିନେ ସବୁ କଣ କରନ୍ତି ଡଙ୍ଗାରେ ଯିବା ଆସିବା। ଆଉ ମୁଁ କୁ-ଅ, ଆଉ ମୋ ବାପ ଘର ସାଇଟ ରେ ମୁଁ କେବେ ନଈ ପାଣି ଦେଖିନି। କାହିଁକି ନା ଆମର ନଈ ନାହିଁ। ଆଉ ଯେତେବେଳେ ମୁଁ ତାଙ୍କ ଘରୁକୁ ଗଲି ମୁଁ ତ ଡଙ୍ଗା ବି କେବେ ଦେଖିନଥିଲି, ଡଙ୍ଗାରେ ବସିନଥିଲି। ମୋ ଦେହ ଖରାପ ହେଲା ଏଇ ବର୍ଷା ଦିନ ଟାଇମ୍ ରେ। ତାଙ୍କ ଘରେ ଥିଲି ସେଉଠୁ ମୁଁ ମୁଁ କହିନି, ମୁଁ କହିଲି ଏ ଡଙ୍ଗାରେ ଯିବା ଆସିବା କରିବି। ଡଙ୍ଗାରେ ଚଢୁ ଚଢୁ ଆଗେ ଗଳିକି ପଡିଲି ଗୁଟେ ଥର। ତାପରେ ତାପରେ ମୁଁ କହିଲି ମୁଁ ଆଉ ଏଇ ଡ଼ଙ୍ଗାରେ ଯିବା ଆସିବା କରିପାରିବିନି। ମୋର
ନିହାତି କାହିଁକି ନା ଆମର ଅଭ୍ୟାସ ନାହିଁ ତ। ମୁଁ ମୂଳରୁ ଆମ ଗାଁରେ ନଈ ନାଇଁ ତ ମୁଁ ଆସିକି ଲ-ବନ୍ୟା ଅଞ୍ଚଳରେ ରହିନି ଆଉ କଣ ହବ।
ମୁଁ ପା ଯେତେବେଳେ ପ୍ରଥମ ବର୍ଷ ନଈବଢ଼ି ହେଇଥିଲା ମୋତେ ମାନେ ଖୁସି ହେଇଗିଲା। ମୁଁ କଲି ମୋବାଇଲ୍ ରେ ଖାଲି ଭିଡିଓ କରିଦେଲି ସବୁଆଡେ ଦେଖେଇବା ପାଇଁ। ଯେ ହେଇ ଦେଖ ନଇଁ ପାଣି ହେଇଛି। ଆଉ ଯେତେବେଳେ ଅସୁବିଧା ଟା ଭୋଗିଲି ଯେ ଏଇଭଳିଆ ମାନେ ଡ଼ଙ୍ଗାରେ ଯିବା ଆସିବା କରିବା ମତେ କାନ୍ଦ ଲାଗିଲା
ଗଲା କୋଉ ଜାଗାକୁ ମୁଁ ଆସିଲି
ଆରେ ଆମର କଣ ମାନେ ବଜାର ଏରିଆ ନା ସବୁ ପାଖାପାଖି ସବୁ ଜିନିଷ ମିଳଯିବ। ତାଙ୍କର ପୁରା ମଫୁ ଏରିଆ ମଫୁ ଏରିଆ ମାନେ ସେ ତ ତାଙ୍କ ନାଁ ଥିଲେ। କୂଅ ବେଙ୍ଗ ମାନେ ତାଙ୍କ ନିଜ ଭିତରେ ହିଁ ସେମାନେ ସୀମିତ। ସେମାନେ ଏତେ କହା ବାହାର କଥା କିଛି ଜାଣନ୍ତିନି କିଛିନାଇଁ ତାଙ୍କର ଖାଇଲେ ପିଇଲେ ତାଙ୍କ ବିଲ କାମ କଲେ ପର ଆଲୋଚନା କଲେ ସଇଲା। ହଉ ଏବେକାର ତାଙ୍କସେ ଗାଁକୁ ଯିବ ଖାଲି ବୁଢା ବୁଢୀଙ୍କୁ ପାଇବ। ଆଉ କେହି ମାନେ ଏ ନା କାରଣ ଏବେ କା ପିଲା ଯିଏ ସବୁ ସେ ବାହା ହେଲେ, ସମସ୍ତଙ୍କ ସ୍ତ୍ରୀ ଛୁଆଙ୍କୁ ନେଇକି ବାହାରେ ରହିଲେ। ଆଉ ସେ କାହିଁକି ରହିବେ କହୁନା ସେ ଜାଗାରେ ସେ ଝିଅ ଆଜିକାଲି ଝିଅ ମାନେ ବି ସେଠି କଣ ଚଳିପାରିବି ସେ ଭଳିଆ ଜାଗାରେ।
ହୁଁ ହୁଁ ଗାଁ ରେ ତ ଏମିତି ଏ ଏମିତି ବାତ୍ୟା ମାନେ ବାତ୍ୟା ଟାଇମ ରେ ସ୍କୁଲ କ ସ୍କୁଲ ଫୁଲ୍ ସବୁ ଛୁଟି ହେଇଯିବ। ଯୋଉ ବି ସ୍କୁଲ୍ ଥିବ ସବୁ ଗମେଣ୍ଟରେ ସେ ବି ଛୁଟି ହେଇଯିବ। ପାଣି ଆସିବ ତ ଆଉ ରାସ୍ତା ତ ନାଇଁ ତ ଛୁ
ତା ତାଙ୍କ ତାଙ୍କ ନିଜ ଗାଁ ରେ ବି ସ୍କୁଲ ଥିଲେ ହଁ ନିଜ ଗାଁରେ ସ୍କୁଲ ଅଛି ଛୁଆ ସ୍କୁଲ ପଳେଇବେ, ତାଙ୍କ ନିଜ ଗାଁରେ ହିଁ ସ୍କୁଲ ନାହିଁ। ହେଲା କି ମାନେ ନା ନା ତାଙ୍କ ନିଜ ଗାଁ ରେ ସ୍କୁଲ ନାହିଁ। ତାଙ୍କ ପାଖ ଗାଁ କୁ ଯିବାକୁ ପଡିବ। ପାଖ ଗାଁକୁ ଯୋ ନା।
ଗାଁ କୁ ରାସ୍ତା ନାହିଁ। ଗାଁ ରେ ସ୍କୁଲ ନାହିଁ ତାହେଲେ ସେଠି କଣ?
ସେଠି କିଛି ନାହିଁ କେବଳ ଲୋକ ଗୁଡାକ, ତମେ ଗାଁ ଭିତରକୁ ଯିବ ଗାଁ ଭିତ ତ ଘର ଦ୍ଵାର ଦେଖିବ ତମେ କହିବ ଏଇଠି ବୋଧେ ସବୁ କୋଟିପତି ହେଲା କି। କିନ୍ତୁ ଗାଁକୁ ରାସ୍ତା ନାହିଁ, ମାନେ ସେ ଯୋଉ ରାସ୍ତା ଟା ଯିବା ଆସିବା ପାଇଁ ସେଇଟା ନାହିଁ।
ଏତେ ସମସ୍ତେ କୋଟିିପତି କିଚ୍ଛି ଯଦି ଗମେଣ୍ଟ ନ ଦଉଛି ରାସ୍ତା ହିଁ ରାସ୍ତା ବନେଇପାରିବେ ଆମ ଗାଁକୁ ରାସ୍ତା ତ ବନେଇ ପାରିବି ନିହାତି ଚାହିଁଲେ ମୁଁ।
ମଣିଷ ଯେତେ ପଇସା ଥାଏ ମଣିଷର ସେତେ ଲୋଭ ଜାଣିନା, କିଏ ନିଜ ପଇସା ଏମିତିରେ ପଛେ ମୁଁ କାଇଁ ମୁଁ ଏକୁଟିଆ ଟିଆ ହଇରାଣ ହେବି ସମସ୍ତେ ହଇରାଣ ହେଉଛନ୍ତି ସମସ୍ତଙ୍କ ସେଇ ଭାବନା ତ କେହି ପଇସା ନିଜ ହାତ ରୁ ଦେବେନି, ତାପରେ ସେଠି ବି ଗାଁ ଲୋକ ବି ଅଛନ୍ତି ମାନେ ସେ ସବୁ ଜା ସେଠି ଭଲ ଖରାପ ଅଛନ୍ତି ନା ତ ସେଠି କିଛି ଲୋକ ଥାଆନ୍ତି ଯେ ନାଇଁ ରାସ୍ତା ହେଇଯାଉ, ଝିଅ ବୋହୂ ଆମର ହଇରାଣ ହେଉଛନ୍ତି, ଆଉ କିଛି ଲୋକ ଅଛନ୍ତି ନାଇଁ ଆମ ରାସ୍ତା ଥାଉ, କାରଣ ସେମାନେ ସେଥିରୁ ଲାଭ ପାଉଛନ୍ତି କାରଣ ପ୍ରତିବର୍ଷ ମାଟି ପକେଇବା ପାଇଁ ପଇସା ଆସୁଛି। ସବୁ ଆସୁଛି ତ ସେଇ ପଇସାକୁ ସେମାନେ ଖାଉଛନ୍ତି ନା।
ମାଟି ପକେଇବାକୁ ପଇସା ଆସଚି ସେଇ ପଇସାକୁ ଚାହିଁଲେ କି ଆମେ ପକା କରିପାରିବାନି ସେ ରାସ୍ତାକୁ।
ଥରେ ପକ୍କା କରିଦେଲେ ସେମାନେ କଣ ପ୍ରତିବର୍ଷ ଯୋଉ ପଇସା ଟା ଖାଉଛନ୍ତି ସେମାନେ କଣ ଖାଇପାରିବେ। ହ
ହେଲେ ସେ ଭୁଲି ଯାଉଛନ୍ତି ଯେ ଏମିତି ଯଦି ଏମିତି ଯଦି ଆମେ ରାସ୍ତା କରିଛନ୍ତି, ତିନି ବର୍ଷ ପରେ ଆମେ ରାସ୍ ସ୍ତାଟାକୁ ପୁରା ଷ୍ଟ୍ରଙ୍ଗ ନ କରି ଥିବା ନ ଯଦି ଭାଙ୍ଗି ଯିବ ଯଦି ପୁଣିଆହୁରି ବେଶୀ ପଇସା ଆସେ ରାସ୍ତାଟାକୁ ପୂରା ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ। ମାଟି ପଇସା ଆସିବା ଅପେକ୍ଷା ସେ ପଇସା ଟା ବହୁତ ଆସିବ ତ।
ଏଇଟା ଏମାନେ ବର୍ଷକୁ ବର୍ଷ ବର୍ଷକୁ ବର୍ଷ ପାଉ ଯାଉଛନ୍ତି ନା, ସେମିତି ହେଲେ ତମ ତିନି ବର୍ଷ କି ଚାରି ବର୍ଷ ତମକୁ ଅପେକ୍ଷା କରିବାକୁ ପଡିବ। ସେଥିପାଇଁ ଇଏ କରୁନାହାନ୍ତି। ସେ ଜିନିଷ ଟା କେହି ମୁଣ୍ଡ ହିଁ ପୁରଉନାହାନ୍ତି, ତ ସେମିତିରେ ହଇରାଣ ହଉଛନ୍ତି। ତାପରେ ସେ ଯୋଉ ରାସ୍ତା ଟା ରହିଲାରୁ ତାଙ୍କର ମାଛ ଫାଛ ଟିକେ ଭଲ ବେପାର ହୁଏ।
ବେଶୀ ବୁଦ୍ଧି ଆଉ ଗାଁ ଲୋକଙ୍କର ବେଶୀ ବୁଦ୍ଧି ନା?
ଅତି ବୁଦ୍ଧି ହେଲେ କଣ ହବ, ତମ ପାଖରେ ତ ପୁଅ ବୋହୂ ମାନେ ରହୁନାହାନ୍ତି। ନାତି ନାତୁଣୀ ମାନେ ରହୁନାହାନ୍ତି ଏଇଟା କଣ ଭଲ ଲାଗୁଛି। ସେ ପଇସା ରୁ ପଇସା ତମେ କଣ ପାଇବ। ତାପରେ ତମେ ସିନା ଏବେ ରହିଛ ଆମ ଭବିଷ୍ୟତରେ ଯଦି ସେତିକି ସୁବିଧା ନହେଲା ଆମେ ଯାଇକି ସେଠି ରହିବୁ କି ଆମେ ବି ରହିବୁନାଇଁ ନା? ଆମେ ବି ପଳେଇ ଆସିବୁ। ନାଇଁ ଆମେ ଯୋଉଠି ସୁବିଧାରେ ଚଳିଲୁଣୁ ସେଠି ଅସୁବିଧାରେ ଚଳିବାକୁ କିଏ ଯିବ। କେହି ବି ରାଜି ହେବେନି। ତ ସମସ୍ତେ ଯିଏ ଆମେ ନିଜେ କହୁଛୁ, ମୋ ଶାଶୁଘର ହଉଛନ୍ତି ମାନେ ମାନେ ମୋ ତିନି ଶଶୁର ଙ୍କର ସାତ ଭାଇ। ସାତ ଭାଇରୁ କେଇ ଗୋଟିଏ ଜା ହଁ ତିନି ଶ୍ୱଶୁର ମୋର ତିନି ଶ୍ୱଶୁରଙ୍କର ସାତ ଭାଈ। ଆଉ ସାତ ଭାଇ ହେଲାରୁ, ଓହୋ ମୁଁ ଅଛି ଦି ନମ୍ବରରେ।
ଏ ଭାଇ ଓପର ଆଡୁ?
ହଁ ମାନେ ମୁଁ କହିବାକୁ ଗଲେ ବୟସରେ କମ୍। କିନ୍ତୁ ମାନ୍ୟରେ ମୁଁ ସମ ଉପରେ ଅଛି। ହେଲାକି ହଁ ଉପର ଆଡୁ ଦିିନମ୍ୱର୍। ମାନେ ମ ଏ ତିନି ନମ୍ବର ରହିବା କଥା କିନ୍ତୁ ମୋ ଦୁଇ ନମ୍ବର ଦଡୁଶୁର ସେ ବା ହେଲେନି। ତ ସେଥିପାଇଁ ମୁଁ ଦେ ଦୁଇ ନମ୍ବରରେ ରହିଗଲି ଆଉ। ଆଉ ଦୁଇ ନମ୍ବର ଯେହେତୁ ରହିଛି ଆମ ସବୁ ଛଅ ଜଣ ଯା ଛଅ ଜଣ ଯାକ ସମସ୍ତେ ବାହାରେ। କେହି ମାନେ ଗାଁରେ ରହୁନାହାନ୍ତି ଆଉ ଆମ ଛୁଆ ପିଲାମାନେ ସେମାନେ କାହାକୁ କେହି ଚିହ୍ନି ନାହାନ୍ତି ମାନେ ଭାଇ ଭଉଣୀ ଆସି ସବୁ ବାହାରେ ରହିଲେ ନା ଛୁଆବେେଳୁ।
ହଁ ଆଉ କି କେମତି କାହିଁକି ଆଉ ଜାଣିବ ଇଏ କଣ ହବ ସିଏ କଣ ହବ।
କେହି ଚିହ୍ନି ନାହାଁନ୍ତି ଆଉ ଏ ରଜ ଛୁଟି ରେ ଯେତେବେଳେ ଯାଉଚୁ ସେ ବର୍ଷକୁ ଥରେ ଅଧେ ଦେଖନ୍ତି ଛୁଆ କଣ ମନେ ରଖିବେ ସିଏ ଏ ଇଏ କିଏ ମାମା ସେ ତାକୁ ସାଙ୍ଗ ଇଏ ତାକୁ ନନା ଭାଇ କିଏ କଣ ଡାକିଆ କଥା ସେ ତାକୁ ଡାକିବ ସାଙ୍ଗ ସିଏତାକୁ ଡକିବ ସାଙ୍ଗ।
ଯାହଉ।
ଓ ମାନେ ସ୍କୁଲରେ ଯେମିତି ଡକା ଡକି ହୁଅନ୍ତି ସେ ସବୁ ଭାଇ ଭଉଣୀ ମାନଙ୍କୁ ଏ ସବୁ ସାଙ୍ଗ ସାଙ୍ଗ ଡକା ଡକି ହେବେ ସେ ଗାଁ ସେଇଆ।
ହୁଁ।
ତ ରହିଯାଇଛି ରହିଯାଇଛି ଦେଖାଯାଉ ଭବିଷ୍ୟତରେ
ଭବିଷ୍ୟତରେ ଆଉ ପିଲାମାନେ ବି ସେଇଠିକି ଯିବାକୁ ଚାହିଁବେନି ତ ସେମାନେ ବି ଚାହିଁ କେହି ବି ଚାହିଁବେ ସେମାନେ ବି ଚାହିଁବେ କି ଆମେ ଏଠି ବାହାର କୋଉଠି ଜାଗା କିଣି ଘରକରିମୁ। ଗାଁ ପାଖାପାଖି ହଉ ପଛେ ଯୋଉଠି ପକା ରାସ୍ତା ଥିବ ଭଲ ଚଳାଚଳି ଥିବ ଗାଁ ପାଖାପାଖି ହେଲେ ବି ଜାଗା କିଣିକି ରହିବାକୁ ଚାହିଁବେ କିନ୍ତ ଗାଁ ଘରକୁ ଯିବାକୁ ଚାହିଁବେନି ତ।
କେହି ଯିବାକୁ ଚାହିଁବେନି। ତାଙ୍କ ବିଲ ଗୁଡାକ ବି ସବୁ ସେଇ ଟା ମାନେ ଏରିଆ ଭିତରେ ତମ ବିଲ ଫିଲ ଟିକେ
ଆମୁକୁ ରହିବାକୁ ପସନ୍ଦ ଲାଗୁନି ସେଠି ଆମ ପିଲାମାନଙ୍କୁ ରହିବାକୁ ପସନ୍ଦ ଲାଗିବ।
ଆମେ ଦୁଇ ହଜାର ଛବିଶ ମସିହାରେ ଆମେ ଯୋଉଠି ଭଲ ମାନେ ସେଇ ଜାଗାକୁ ପସନ୍ଦ କରୁନୁ ଆମ ଛୁଆଙ୍କ ବେଳୁ ସେତବେଳୁ ଯୁଗ କୋଉଠି ଯାଇ ପହଞ୍ଚିଥିବ ସେମାନେ ସବୁ ସେ ଜାଗାରେ ରହିବେ ସେମାନେ ତ ଯିବାକୁ ହିଁ ପସନ୍ଦ କରିବେନି ନାଇଁ ଆମେ ଜାଗାକୁ ଯିବୁନି ଆଉ ସେ ସେଠି ରହିବେ କଣ ସେମାନେ ଛାଡ ଯା ଯେମିତି ରହିବେ ହଁ ନିଜ ଗାଁ କି କଣ ତାଙ୍କ ସହିତ ଯୋଉମାନେ ଆଉ ଯୋଡି ହେବେ ସେମାନେ କେବେ ପସନ୍ଦ କରିବେ ଜାଗାକୁ।
ନାଇଁ।
ମୁଁ ତଣୁ ମୁଁ ନବା ହେବି ନାହିଁ ମୁଁ ଏଇ ଜାଗାକୁ ଆସିବିନି।
ହଁ।
ସେ ଜାଗାରୁ କିନ୍ତୁ ଯିବ ଗାଁ ଭିତରୁକୁ ଗାଁ ପରିବେଶ ଦେଖ ଦେଖିବାକୁ ଗଲେ ଭଲ ମାନେ ସବୁ ଜିନିଷ ନେଚୁରାଲ। ହେଲାଗି ଏତ ହଁ ମାନେ ଏଇ ଯୋଉ ଗାଡି ସାଉଣ୍ଡ ନାହିଁ କିଛି ନାହିଁ ତମେ ପୁରା ଶାନ୍ତି ନିରବ ପରିବେଶ ପାଇବ। କିନ୍ତୁ ପାଇଲେ କଣ ହବ ଏଇ ଯୋଉ ବର୍ଷ ଚାରି ମାସେ ବର୍ଷା ଦିନ ପାଇଁ ସେଇ ଗାଁକୁ ଜମା ମାନେ ଏ ହଇରାଣ ପୁରା ଯଦି ତମର ରୋଗୀ ପଡି କୁଅ ତମେ ରୋଗୀ କି ନେଇକି ଯିବା ପାଇଁ ମାନେ ଜମ ବି ଯିବାକୁ ଡରିବ ବର୍ଷା ଦିନ ସେ ରାସ୍ତା।
ଯା ହଉ ସେ ଲୋକଙ୍କୁ ମାନିବାକୁ ପଡିବ ସେଠି ରହୁଛନ୍ତି। ଉଁ ହଉ ଆଉ।
ହଉ ହଉ ଏଇ ଆଉ ପରେ କଥା ହଁ ପରେ କଥା ହବ ଆଉ।
ହ।